ଟୁ
ବସିଥିଲି ତୁ?
ମୁଁ ଏଇଠି ବୁଲୁଛି ଆଉ।
ତୋର ହଠାତ୍ କିନା କେମିତି ଆଜି ମୋ କଥା ମନେ ପଡିଲା?
ଆଜି ଏମିତି ବସିଥିଲି ତ ଏ ମନେ ପଡିଗଲା ଅଛି ଟିକେ ଫୋନ କରିଦେଲି କହିଲେ ଦେଖିବା କଣ କରୁଛି।
ଆରେ ସାଙ୍ଗ ତୋତେ ଯୋଉ ଆମ ସାଙ୍ଗ ଫୋନ କରିଥିଲା ନା।
ହଁ ଫୋନ କରିଥିଲେ।
ଯୋଉ ତାର ଜନ୍ମଦିନ ଆସୁଛି। କହୁଥିଲା କି ଆଉ ଯିବା ପାଇଁ। କଣ କହୁଛୁ ତୁ।
ହଁ ଯିବା ପାଇଁ।
ହଉ ଯୋଉ ସବୁ ଶବକୁ କହିଛୁ ନା।
ହଁ ସମସ୍ତଙ୍କୁ କହିଛି।
ଓ ତାକୁ କଣ ଉପହାର ଦେବ। ବା କହ।
ଦେବା ଆଉ ସମସ୍ତେ ସାଙ୍ଗସାଥି ମିଶିକି ଏକାଠି ହେବା ଫାଷ୍ଟ କଥାବାର୍ତ୍ତା ହେଲା ପରେ ଯାଇକି କଣ ଗୋଟେ ଫାଇଲ କରି ଗବା କଣତିନିଟା ଆଉ।
ସିଏ ତ କହୁଥିଲା କାହାକୁ ବି କହେନି ବାସ୍ ଏମିତି ଦୁଇ ଜଣଙ୍କୁ କହିଛି ମାନେ ଦୁଇ ତିନି ଜଣଙ୍କୁ କହିଛି ଆଉ। ସମସ୍ତେ ଝଗଡା ମଗଡା ହେଇ। ଥିଲା ନା ସେଥିପାଇଁ ସିଏ କାହାକୁ ରାଗିକି କିଛି କହିନି ଆଉ ତ। ମତେ ମତେ କହିଥିଲା।
ହଉ ଆମେ କଥା ହେଇକି। କି କଣ କରିବା ଆଉ।
ହଁ ମୁଁ ଭାବୁଛି ହଁ ମୁଁ ଖାଇଛି ମୁଁ ଭାବୁଛି କଣ କହୁନା ତାକୁ ସୁନା ତ ବହୁତ ଅଧିକ ପଇସା ହେଇଯାଉଛି ଯୋଉ ଆମେ ତାକୁ ରୂପାର କିଛି ଗୋଟେ ଉପହାର ଦେବା ଆଉ।
ହଁ ସେଇଆ କରିବା ଆଉ।
ହଉ ତୁ କଣ କହ କଣ ତ କୁ ଦେବା କଣ କେମିତି କଣ କରିଛୁ?
ମୁଁ ଏପର୍ଯ୍ୟନ୍ତ କିଛି ତ ଭାବିନି ତ ମୁଁ ଭାବିକି ତତେ ମୁଁ କହିବି ତାପରେ ଆମେ ମିଶିକି କଣ ଗୋଟେ କରିବା ଆଉ ତାର ତ ଆହୁରି ଅଛି ଟାଇମ ଅଛି ନା।
ହଁ।
କଣ ଖାଇଛୁ?
ମୁଁ ପଖାଳ ଭାତ ଖାଇଥିଲି ଆଉ ମାଛ ଖାଇ ଥିଲି ତୁ?
ମୁଁ ଖାଇଥିଲି ଭାତ ଭଜା ଆଉ ତୋ ଦେହ ପାହା ଭଲ ଅଛି ନା?
ହଁ ମୋର ଭଲ ଅଛି ତୋର ଭଲ ଅଛି ନା?
ହଁ ମୋର ଭଲ ଅଛି ଏବେ ଟିକେ ଦେହ ଅସୁସ୍ଥ ଅଛି।
ଆଚ୍ଛା ଆଉ ଏବେ ତୋ ପାଠ ପଢା?
ପାଠ ପଢା ହଁ ଭଲ ଚାଲିଛି ତୋର?
ହଁ ମୋର ବି ଚାଲିଛି ଆଉ ଯୋଉ ସାଙ୍ଗ ଟା ଫୋନ୍ କରିଥିଲା କି କି ଆଉ ଜନ୍ମଦିନ କିଛି ଜନ୍ମଦିନ ଦୁଇ ଦିନ ପୂର୍ବରୁ ଆସିବା ପାଇଁ କହୁଥିଲା ତୁ କଣ କହୁଛୁ କେବେ ଯିବା?
ସେ ଦୁଇ ତିନି ଦିନ କହିଛି ମାନେ ଆମେ ଦୁଇ ତିନି ଦିନ ଭିତରେ ଯିବା। ଜାଣିଛୁ ନା ନାଇଁ ସାଙ୍ଗ ଜନ୍ମଦିନରେ କେତେ ଖୁସି ଲାଗେ।
ହଁ କିନ୍ତୁ ଘରେ ଛାଡିବେ ନା ଦୁଇ ଦିନ ଆଗରୁ।
ହଁ ତ ପଚାରିବ ତମ ବୋଉକୁ ପଚାରିବୁ କି ହଁ ସାଙ୍ଗର ଗୋଟେ ଜନ୍ମଦିନ ଅଛି ଆମକୁ ଡାକିଛି ଆମେ ଯିବୁ ବୋଲି କହୁଛୁ।
ହଁ।
ଜାଣିନୁ କି ସାଙ୍ଗସାଥି ଭିତରେ କେତେ ଖୁସି ଥାଏ।
ହଁ ଏବେ ତ ଏବେ ତ ବିଦ୍ୟାଳୟ ଏବେ ସେଇ ସବୁ ସେଇ ସବୁ ମାନେ ମୁହୂର୍ତ୍ତ ସବୁ ସରିଗଲାଣି। ଆଉ ସେ ଦିନ କାଇଁ? ଯୋଉ ହୋଉ ପଛେ ତୋର ମୋର ଗୋଟେ ଦିନ ଆଗୁରୁ ହୋଉ ନଲେ ସେଇଦିନ ହୋଉ ଯିବା ଯୋଉ ବୁଲିକି ଆସିବା ଆଉ।
ହଁ।
ଆଉ କଁ କହ।
ଗତ ସପ୍ତାହରେ ଆମ ସାଙ୍ଗ ଜଣେ ସାଙ୍ଗର ଜନ୍ମଦିନ ଅଛି ହେଲା। ସେଇ ଦିନକୁ ସ୍ମରଣୀୟ କରିବା ପାଇଁ ଆମେ ସ ସମସ୍ତେ ସାଙ୍ଗମାନେ ମିଶିକି ଭଲ ଯୋଜନା କରିଥିଲୁ। ସଖାଳୁ ଠାରୁ ଆମେ ମନରେ ବୋହୁତୁ ଉତ୍ସାହ ଥିଲା ଆମେ ଆଗ ଗୁଡ଼ିକ ଏକ ସୁନ୍ଦର କେକ୍ କରିଥିଲୁ ଓ କିଛି ଉପହାର ମଧ୍ୟ କିଣିଥିଲୁ।
ଅ ହ।
ସନ୍ଧ୍ୟା ସମୟରେ ଆମେ ସପ୍ତାହ କେ ଏକଠା ହେଲୁ ଘରଟିକୁ ଘରଟିକୁ ବାଲୁନ ବେଲୁନ ବୁ ହ୍ୟାଲୋ।
ଅ ଆରେ ତାର ଦେହ ଖରାପ ଅଛି ନାଁ ସିଏ ବି ମାନେ କିଛି କରିପାରିବନି ତ ତୋର ମୋର କଣ କରିବା କହିଲୁ ତା ଜନ୍ମଦିନ ଗୋଟେ ଆଗରୁ ହିଁ ପଳେଇବା। ତାକୁ ଟିକେ ସାହାଯ୍ୟ କରିଦବା ହେଲା ବେଲୁନ ସଜାସୁଜି ଏମତି କି କିଛି ବଜାରୁରୁ ଯାଇକି କିଛି ନେଇ ଆସି ଇବା ଆଉ ତାଙ୍କ ଘରେ ବି ଟିକେ ଅସୁବିଧା ହେଇଯାଇଚି ନାଁ ମତେ କୋହୁଥୁଲା ସେଇଥିପାଇଁ।
ହଁ ସେଥିପାଇଁ ତ ଆମେ ଦି ଦିନି ପୂ ପୂର୍ବରୁ ଯିବା କଥା ନାଁ। ଆମେ ଯାଇକି ତା ପାଖେରେ ପହଞ୍ଚିବା ଦ ଦରକାରେ ତା ଦେହ ବି ଏନ୍ତିରେ ଅସୁସ୍ଥ ଅଛି।
ହଁ।
ଦେନେ ଯେତୋଳେ ଅ ଛି ନାଁ ନ ଗଲେ ବି ସିଏ ତା ମନରେ ଖରାପ ଭାବିବ କହିଚି ସାଙ୍ଗ ମାନଙ୍କୁ ଡାକିଚି ନାଁ ଆମେ ନ ଯିବା ତ ମନରେ ସେ ଗୋଟେ ଖରାପ ଭାବିବନି।
ହଁ ଆଚ୍ଛା କହିଲୁ ତୁ କୋଉ ଡ୍ରେସ୍ ପିନ୍ଧିକି ଯିବୁ?
କୁର୍ତ୍ତିୀ ପିନ୍ଧିକି ଯିବା। ତୁ?
ହଁ ମୁଁ ବି କୁର୍ତ୍ତିୀ ପିନ୍ଧିକି ପଳେଇବି।
ହଁ ସମସ୍ତେ ମିଶି କୁର୍ତ୍ତୀ ପିନ୍ଧିକି ଯିବା ତା ବାଡେ ତା ଜନ୍ମଦିନରେ ସମସ୍ତେ ପହଞ୍ଚିବା ଆଉ।
ହଁ ମୁଁ ଭାବୁଚି ତାକୁ ରୂପାର ପାଉଁଜି
ହଁ।
ସାଙ୍ଗ ସିଏ କହୁଥୁଲା ଜନ୍ମଦିନର ଆୟୋଜନ କରିଚି। ଆଉ ରଜରେ ଯିବି ବୋଉତ୍ ଭଲ ଭାବରେ କରିବ। ଆଉ ତାଙ୍କର ସମ୍ପର୍କୀୟ ଲୋକମାନଙ୍କୁ ସମସ୍ତଙ୍କୁ ବି କହିଚି। ଆଉ ଆମେ ବି ଯିବା। କଁ କହୁଚୁ?
ହଁ ଆମେ ତ ନିଶ୍ଚୟ ଯିବା ନାଁ। ସେ ବା ମତେ ସେ କେବେଠୁ ଫୋନ କରିକି କହିଚି କି ଆଉ ତୁ ଆଉ ସିଏ ଦି ଜଣ ସାଙ୍ଗ ମୋର ଆ ନିଶ୍ଚୟ ଆସିବ। ଆଉ ଆସି ତିକି ମୋ ଜନ୍ମଦିନରେ ମତେ ବୋହୁତ ଖୁସି ଚିଲ୍ ମାନେ ଖୁସି ଦବାକୁ ପଡ଼ିବ। ଏମତି ସେ କହିଚି ତ ଆମେ ଯଦି ବି ଯୋଉ ତା କଥା ନ ଶୁଣିକି ନ ଯିବା ତ ତା ମନ ଗୋଟେ ଖରାପ ଭା ଭାବନା ଆସିବ ନାଁ। କହିବ ମୋ ସାଙ୍ଗକୁ ମୁଁ କହିଲି ସିଏ ଆସିଲେନି ତାମାନେ ହେଇକି ନିଶ୍ଚୟ ଯାଇକି ପହଞ୍ଚିବା।
ହଁ ସିଏ ମନ ଦୁଃଖ ବି କରି ରିବ ନା
ହଁ। ଆଉ କଣ ଦେବା ପାଇଁ ଭାବିଛୁ?
ମୁଁ ଭାବୁଛିି ତାର ପାଉଁଜି ପସନ୍ଦ ନା ତ ମୁଁ ଭାବୁଛି ତାକୁ ରୂପାର ପାଉଁଜି ଦେଇଦବା ଆଉ ଜଗନ୍ନାଥଙ୍କର ଫଟୋ ସେଟ୍ ଟେ ନେଇଯିବା ଆଉ ତା ପାଇଁ ଚକୋଲେଟ କିଛି ନେଇଯିବ ଆଉ ଆମେ ତ ଛୋଟ ଛୁଆ ନା ଆମେ ଯେତିକି ଯେତିକି ଦବା କ ଦବା।
ହଁ ତୁ ତମ ଘରେ ପଚାରେ ଘର ଲୋକଙ୍କଠୁ କ ଥା ଆଣିକି ତ ମୋତେ ତୁ କହିବୁ। ତାପରେ ଆମେ ମିଶିକି ଯିବା।
ହଁ ମୁଁ ତାକୁ ଆଉଥରେ ପଚାରିଦେବି ଯେ ସିଏ ଆଉ କାହାକୁ କହିଛି ଯଦି ଆଉ କାହାକୁ କହିଥିବ ତ ଆମେ ସମସ୍ତେ ମିଶିକି ପଇସା ଆଦାୟ କରିଦବା ପଇସା ଆଦାୟ କରି ବଜାରକୁ ଯାଇକି ତା ପାଇଁ ଉପହାର ସବୁ ନେଇଆସିବା ଆଉ ସନ୍ଧ୍ୟା ବେଳୁଆ ଯିବା। ସନ୍ଧ୍ୟା ବେଳୁଆ ଯିବା ତାପରେ ସେଠି ତା ଜନ୍ମଦିନରେ ରହିବା କେକ୍ କାଟିବା ଭୋଜି ଖାଇବା ଆଉ ତାକୁ ଉପହାର ଦବା ସେଇଦିନ ରାତିରେ ରହିଯିବା ତାପରେ ସଖାଳେ ପଳେଇ ଆସିବା ଆଉ ତାଙ୍କ ଘରେ ଯଦି କିଏ ଆଣି ଛାଡିଲେ ଭଲ କଥା ନହେନ ଆମେ ବସ ରେ ପଳେଇଆସିବା ଆଉ
ଇଏ ଦେଖିବୁ ନିଶ୍ଚୟ ସେ ସବୁ ସାଙ୍ଗସାଥି ଡାକିବ ଯଦି ରାଗ ରୁଷା ହେଇଛି ତ ସେ କଣ ସେଇ ରାଗକୁ ଧରିକି ଆଉ ଡାକିବନି ତ ଜନ୍ମଦିନକୁ କାହାକୁ କି ନିଶ୍ଚୟ ତ ଡାକିବ ସମସ୍ତଙ୍କୁ ନା ଯେତେବେଳେ ତ ଜନ୍ମଦିନ ଗୋଟେ ହେଲା ତ ରାଗରୁଷା ଯେତେ ବି ଥାଉ। ସେ ଜେମି ନିଶ୍ଚୟ ଡାକିବ କି ହଁ ମୋ ଜନ୍ମଦିନରେ ସେମାନେ ଆସିବେ ରାଗରୁଷା ଭୁଲିକି ସେ ନିଶ୍ଚୟ ଡାକିବ ସମସ୍ତେ ଯାହାହଲେ ମିଶିକି ସମସ୍ତେ ଯିବା ଯାଇକି ତାକୁ ଉତ୍ସାହିତ କରିବା। କରିବା ସିଏ ଆମକୁ ଦେଖିଲେ ବହୁତ ଖୁସି ବି ହବ ଜାଣିଛୁ ନା?
ହଁ। ସେ ସେୟା ବି କହୁଥିଲା କେତେ ଦିନ ହେଲା ଦେଖିନି ନା।
ସିଏ କହୁଛି କି କହୁଛି ତମେମାନେ ଆସିଲେ ମୁଁ ବହୁତ ଖୁସି ହେବି ଆଉ ତମେ ଆମେ ମାନେ ଯଦି ନ ଯିବା ତା ମନଟା ବହୁତ ଦୁଃଖ ହବନି। ଆ ତାହେଲେ ତୁ ଏବେ କେମିତି ଅଛୁ?
ହଁ ମୁଁ ବହୁତ ଭଲରେ ଅଛି।
ଆ ଘର ଲୋକ କେମିତି ସବୁ ଅଛନ୍ତି?
ହଁ ଏଇ ମୋ ଜେଜେମାଙ୍କର ଟିକେ ଗୋଡ ଟା ମୋଡି ହେଇଯାଇଛି ସିଏ ଅସୁସ୍ଥ ଅଛନ୍ତି। ସେଇଥିରୁ ଟିକେ ଘର ଲୋକ ମନଦୁ ଦୁଃଖ କରୁଥିଲେ ନହଲେ ଆଉ ସବୁ ଭଲ ଅଛନ୍ତି ଆଉ ତମର?
ଆମର ସବୁ ଭଲ ଅଛି ଏବେ ଟିକେ ବୋଉର ଦେହ ଭଲ ନାହିଁ ତ ଟିକେ ବୋଉ ସିଏ ବି ଟିକେ ଅସୁସ୍ଥ ଅଛି।
ତୁ ତୁ ମାଉସୀ ଙ୍କୁ ସାହାଯ୍ୟ କରୁଥିବୁ ହେଲା।
ହଁ ମୁଁ ସବୁବେଳେ ସବୁବେଳେ ସବୁ ସମୟରେ ସାହାଯ୍ୟ କରୁଛି ଏବେ ତା ଦେହ ଅସୁସ୍ଥ ଅଛି ନା ଆ ମୁଁ ସାହାଯ୍ୟ କରିବିନି ତ ଆଉ କିଏ କରିବ?
ହଁ ତୁ ବି ଘରର ସାନ ଝିଅ ନା।
ସେଇଆ ଆଉ ସବୁ କାମକୁ ସବୁ ମାନେ ସବୁ ଟାଇ ସମୟରେ ସବୁ କିଛି କରିବାକୁ ପଡିବ ଯୋଉ ଟାଇମ ରେ ଯୋଉ ସମୟରେ ଯୋଉ ଯୋଉ ସବୁ କାମ ମୋ ପାଠ ପଢା ନିଜ ପାଠ ପଢା ଦେଖିବି ଘର କାମ ଦେଖିବି ସବୁ କାମ ଦେ ଖିକି ମୁଁ ସମୟ ବାହାରି କରୁଛି।
ହଁ ଭଲ କରିଛୁ ସେମିତି ପାଠ ପଢା ସହିତ ଘରକୁ ସାହାଯ୍ୟ କରିବା ଦରକାର।
ସେଇଆ ଆଉ ତୋ ଦେହପା ଭଲ ଅଛି?
ହଁ ମୋ ସବୁ ଭଲ ଅଛି ଆଚ୍ଛା ଶୁଣେ ସେ ସାଙ୍ଗକୁ ଫୋନ କରିବୁ ଫୋନ କରିବୁ ବୁଝିବୁ ଆଉ କଣ କହୁଛି କେମିତି କଣ କରିବା ମତେ ବୁଝିକି କହିବୁ ହେଲା।
ହଁ ମୁଁ ତାକୁ ପଚାରିକି ତାକୁ କହିବି କି ହଁ ଆମେ ଯିବୁ ସମସ୍ତେ ଯେ ସମସ୍ତେ ଯାଇକି ତତେ ତୋ ଜନ୍ମଦିନ ପହଞ୍ଚିବୁ ଆଉ ହେଲା। ହଉ ଏବେ ମୁଁ ରଖୁଚି ପରେ କେବେ କଥାହେବା ଆଉ।
ହଉ।